ଲେଟ୍ସ୍ ଗୋ।
କ୍ୟା ଆପଣ କଣ ମତେ ଆଜି ବହୁତ ତ ସ୍ମରଣ କରିକି ମତେ ଫୋନ କରିଦେଇଛନ୍ତି।
ହଁ କାହିଁକି ନା ଆଜି ଯେତେବେଳେ ମୁଁ ଟିଉସନରେ ଥିଲି ମୋର ଇଚ୍ଛା ହେଲା ମୋର ଦୁଇ ସାନ ଭଉଣୀଙ୍କୁ ନେଇକି ଖାଇବାକୁ ଯିବା ପାଇଁ ସେଥିପାଇଁ ତ ଆଜି ମୁଁ ବହୁତ ଖୁସିରେ ଦୁଇଶହ ଟଙ୍କା ସାରି ଦେଇକି ଆସିଚି। ଚି ସରି ସରି ଦୁଇଶହ ଟଙ୍କା କହୁଛି ପାଂଶହ ଟଙ୍କା ସାରି ଦେଇକି ଆସିଛି କାହିଁକି ନା ପା ଆଉ ମୁଁ ଦୁଃଖିତ ବି ବହୁତ କାହିଁକିନା ମୋ ଗାଡ଼ିର ସିଟ୍ ଟା ଯୋଉ ପଡ଼ିଥିଲା ସେ ସିଟ୍ ର ଚାବିଟା ଖରାପ ହେଇଯାଇଚି ଆଉ ଆପଣ ଆଜି ବହୁତ ଖୁସି ଅଛନ୍ତି ବୋଲି ମତେ ଲାଗିଲା ଆପଣ ଆଜି କଣ ପାଇଁ ବହୁତ ଖୁସି ଅଛନ୍ତି। ଗାଡ଼ିରେ ବୁଲୁଥିଲେ ବୋଲି।
ଗାଡିରେ ବୁଲୁଥିଲି ନୁହେଁ
ଆଜି ମୁଁ ଗୋଟେ ବଢିଆ ଡାଇଲେକ୍ଟ ଶିଖିଛି ଏ ଲାଇଫ୍ ଗୋ
ୟେସ ତୋର ଡାଇଲଗ୍ ଟା ଆମେ ସୋସିଆଲ ମିଡିଆରୁ ଅଲରେଡ଼ି ଦେଖି ସାରିଚୁ କ୍ରିଷ୍ଣା ଯୋଉ କମେଡିଆନ୍ ସେଇ ତା ବିଷୟରେ ଅଛି। ଆଉ ଆପଣ କଣ ନୂଆ ହଉଚି କହୁଚନ୍ତି।
ହଁ କିନ୍ତୁ ମୁଁ ସେଇଟା ନୂଆ ଶିଖିଚି ଆଉ ମୁଁ ଆଜି ଟିକେ ଆଜି କ ମାତ୍ରାରେ ମୋମୋ ଆଉ ସାଣ୍ଡୱିଚ ଆଉ ଦଶ ଟଙ୍କାରେ ଗୋଟେ ସ୍ମୁଦି ପି ଦେଇଛି ଆଉ ସେଇଥିରେ ମୋର ପେ ଟ ତ ଫୁଲ ହେଇଯାଇଚି ମୁଁ ପୁରା ଖୁସିରେ ନାଚୁଛି ସେଇ ଯୁଗୁରୁ।
ଆପଣ ଆଜି ଏତେ ମାତ୍ରାରେ କୋଉଠି ଖାଇଲେ ଆପଣଙ୍କର ସ ମୋମୋ ତ ଛଅଟା ଦେଇଥିଲା ଛଅଟାରୁ ଆପଣ ମାତ୍ର ଚାରିଟା ଖାଇଛନ୍ତି ଆଉ ତ ମୋର ଦି ଟା ସାନ ଭଉଣୀ ଦିଟା ଜାକ ମୋର ସାନ ଭଉଣୀ ଖାଇ ଦେଇଚି ଆଉ ଆପଣ କେତେବେଳେ ଖୁସି ହେଲେ।
ଦେଖନ୍ତୁ ମୁଁ ଚାରିଟା ଖାଇଛି ଆପଣ ମୋର ଦିଟା ଖାଇଦେଇଛନ୍ତି ଆପଣ ଭଉଣୀ ଠାରୁ ଚି କି ମୋ ମା ଫଟା ଦିଟା ଖାଇ ଦେଇଚନ୍ତି। ତାପରେ ସ୍ମୁଦି ଆପଣଙ୍କ ଭଉଣୀ ଥରେ ଟିକେ ଆପଣଙ୍କ ଭଉଣୀ ବି ଆପଣଙ୍କ ଠାରୁ ପି ଦେଇଚି। ଆଉ ରହିଲା ଆମେ ଯୋଉ ସେକେଣ୍ଡ ଟାଇମ୍ ପାଇଁ ଯୋଉ ଯାଇଥିଲେ ଥଣ୍ଡା ପିଇବାକୁ ଆପଣ ତ ଜାଣିଥିବେ।
ଦେଖନ୍ତୁ। ହଉଚି ମୋ ଭଉଣୀ ମୋତେ ସ୍ମୃତି ଦେଇନି ହେଲେ ସିଏ ମୋଠୁ ଜବରଦସ୍ତି ଛଡେଇକି ପେପର ବୋଟ ପିଇଲା। ଆଉ ଆପଣ ତ ହଉଚି ମୋର କ ମାନେ ମୋ ଭଉଣୀର ପୁରା ପଦ ଅନୁସରଣ କରୁଚନ୍ତି ସିଏ ଯଦି ଏଇନେ କହିବ ହଉ ଚି ମୁଁ ଏଟା ଖାଇବି ଆପଣ କହିବେ ମୁଁ ସେଟା ଖାଇବି ଛାନ୍ତୁ ସେସବୁ କଥା। ଆପଣଙ୍କର ମୋମୋ ଆଜି ବହୁତ ଭଲ ଲାଗିଲା। ନା ସାଣ୍ଡୱିଚ୍ ଭଲ ଲାଗିଲା ଆପଣ ଯୋଉ ମତେ ବାରମ୍ବାର କହୁଚନ୍ତି କି? ମୁଁ ଦିଇଟା ସାଣ୍ଡୱିଚ ଦିଇଟା ମୋମୋ ଖାଇଦେଲି ଆଉ ର୍ରୋପାଠୁ ବି ଦିଟା ମୋମୋ ଖାଇଦେଲି ହେଲେ ଆପଣଙ୍କୁ ଦି ଜଣଙ୍କୁ ବି ତ ମୁଁ ଭାଗ କରିକି ଦୁଇଟି ସାଣ୍ଡୱିଚ ଦେଇଛି ଆପଣଙ୍କୁ କଣ ସେଇଟା ଦେଖାଗଲଲାନି ଖାଲି ମୋର ଦିଟା ମୋମୋ
ଦୁଇଟି କୋଉଠି ଦେଇଚନ୍ତି ଯେ ଆ ପଣ ତ ଗୋଟିଏ ହିଁ ଦେଇ ଚନ୍ତି ଆପଣ ଏତେ ମିଛ କଥା କହିଲେ କଣ ହବ କି? ଆପଣ ନିଜେ ହିଁ ବଡ ବଡ ଦିଟା ଖାଇ ଦେଇଚନ୍ତି ଆଉ ଆମକୁ ଗୋ ଟେ ଗୋଟେ ଛୋଟ ଛୋଟ ପିସ୍ ଦିଟା ଗୋଟେ ଗୋଟେ ଦେଇଚନ୍ତି ଠିକ ଅଛି।
ଦୋକାନୀ ଯେତେବେଳେ କାଟିକି ଦେଇଥିଲା ସମାନ ଚାରି ଭାଗ କରିକି କାଟିକି ଦେଇଥିଲା। ତ ମୁଁ କେମିତି ବଡ ଖାଇଲି ଆପଣ ମାନଙ୍କୁ କେମିତି ଛୋଟ ଦେଲିି ତ ଆପଣଙ୍କୁ ଦି ଜଣଙ୍କୁ ବି ମୁଁ ହଉ ଚି ବଡ ବଡ ହିଁ ଦେଇଚି। ଆ ମାନେ ଦିଟା ଦେଇଚି କାହିଁକି ନା ଦେଖ ଆଉ ସାଣ୍ଡୱିଚ ଟା କେମିତି ହେଇଥାଏ ଆ ଉପରେ ଗୋଟେ ତଳେ ଗୋ ସେତ ତ ଆପଣଙ୍କର ଦିଟା ମୋମୋ ବି ତ ସେମିତି ନା ହେଇଗଲା ଆପଣଙ୍କର ଦିଟା। ଆଉ କହିଲା ମୋ ଭଉଣୀର ସାଣ୍ଡିଚ ର ଉପରେ ଗୋଟେ ସାଣ୍ଡିଚ ତଳେ ଗୋଟେ ସାଣ୍ଡିଚ ହେଇଗଲା ଦିଟା ଆପଣଙ୍କୁ ମଧ୍ୟ ଭାଗ ହବ। ଠିକ ସଠିକ୍ ଭାବରେ ଆସୁନାହିଁ ଆପଣ ବୋଧେ ଭୁଲ ଭାଗ ମାପ କରୁଛନ୍ତି।
ହଁ ଆପଣ ସେ କଥା ଛାଡନ୍ତୁ ଆମେ ଯୋଉ ଯାଇଥିଲେ ଯୋଉ ଆମେ ଯୋଉ ଯାଇଥିଲୁ ଆମ ଘରର କେମତି ଖଥଣ୍ଡା ଦରକାର ନଥିଲା ଆମେ ଯୋଉ ଯାଇଥିଲୁ ବିଜେପି ନଗର ଥଣ୍ଡା ପିଇବାକୁ ସେଇ ଦିନ ଟା କିନ୍ତୁ ମତେ ବହୁତ ମଜା ଲାଗିଥିଲା।
ହଁ। ଏତେ ଜୋରରେ ଗାଡି ଚଲେଇଲେ ମଜା ହିଁ ଲାଗିବ ତାପରେ ଯେତେବେଳେ ଖଜା ବାହାରିବ ସେତେବେଳେ ମନେ ପଡିବ ବୁଲସ ଶାନଙ୍କର ଗାଳି ଟା
ହଁ ମତେ ଉଁ ଜୋରସି ଗାଡି ଚଲେଇଲେ ପସନ୍ଦ ଯେ କିନ୍ତୁ ଯଦି ସେଇ ଜାଗାରେ ମୋ ବଡ ମାମୁ ଥିବେ ମୋର ଚାରିଶହ ଚାଳିଶ ରେ ମୁଁ ମତେ ଏତେ ଜୋର ସେ ଝଟକା ଲାଗିବ ଯେ ମତେ ଯେମିତି ଲାଗିବ ମୁଁ ଏବେ ହିଁ ବଢିଯିବି ଆପଣ ତ ଜାଣିଛନ୍ତି ମୋର ଗୋଟେ ଦେଶୀ ଟାଟୁ ବି ହେଇଯାଇଛି ମୋ ହାତରେ।
ଭଲ ଆପଣ ପଇସା ଦେଇକି ଟାଟୁ କରିପାରୁ ନଥିଲେ ଭଗବାନ ମାଗଣାରେ ଆପଣଙ୍କର ଗୋଟେ ଟାଟୁ କରିଦେଲେ।
ତ ଏମିତିଆ ଥରେ ନା ଟାଟୁ କରାଯାଏ। ଆଉ ଚିହ୍ନ ବି ଏବେ ଯିବିନ।
ଆଜିକାଲି ସବୁ ଲୋକ ବି ଏମିତି ହିଁ ଟାଟୁ କରୁଛନ୍ତି। ହଉ ଛାଡନ୍ତୁ ଆପଣ ଗୋଟେ କଥା ଜାଣିଛନ୍ତି ନା ନାଇଁ। ଆପଣଙ୍କର ବାପା ମାନେ ବୁଲୁ ଅଙ୍କଲ ଆପଣଙ୍କୁ କଣ ପାଇଁ ଏ ଛାଡିଦେଲେ ଦୁଇଥର ଲେଖା ବାହାରକୁ କାହିଁକି ନା ଆପଣ ଦୀପା ସହିତ ଯାଇଥିଲେ ହେଲା। ଆଉ କା ସହିତ ଯଦି ଯାଇଥାନ୍ତି ତାହେଲେ ଆପଣଙ୍କୁ ସେ ଛାଡି ନଥାନ୍ତେ ଓଲ୍ଟା କେତେ କଣ ଶୁଣେଇଥାନ୍ତେ ଆପଣ ଭଲ ଭାବରେ ଜାଣିଛନ୍ତି।
ଆଉ କାହା ସହିତ ଯାଇଥିଲେନି ମୁଁ ମୋ ମାମା କୁ ଆଗରୁ ହିଁ କହିଦେଇଛି। କାରଣ ମୁଁ ମୋ ମାମା କ ଆଗରୁ କହିଦେଇଛି। ମୁଁ ଦୀପା ଦିଦି, ମୁଁ ଆଉ ଆଉ ମୁଁ ଗୋଟେ ମିଛ କଥା ବି ମଧ୍ୟ କହିଛି ସେଇଟା କଣ ଆପଣ ଜାଣିଛନ୍ତି?
କଣ ମିଛ କଥା କହିଲେ?
ଆମେ ଚାରି ଜଣ ମିଶିକି ମୋମୋ ଖାଇବାକୁ ଯାଉଛୁ।
ଆମେ ଚାରି ଜଣ ତ ନୁଁହ ଆମେ ତିନି ଜଣ ହିଁ ଥିଲୁ।
ଚାରି ଜଣ କିନ୍ତୁ ମୁଁ ଘରେ କହିଛି, ସେ ଚାରି ଜଣ ବ୍ୟକ୍ତି ଟା ହଉଛି ଆପଣଙ୍କର ସାନ ଭାଇ।
ହଁ, ଯାହା ହଉ ସାନ ଭାଇ ଯାହା ତୁ ଦେଖା ବି ହେଇଗଲା ତା ନାଁରେ ବିଲ ଟା ଫାଡ଼ିଦେଲେ କିଛି ଅସୁବିଧା ହବ ନାହିଁ।
ନା ନା, ମୁଁ କହିଛି ଦୀପା ଦିଦିଙ୍କ ସହିତ ମୁଁ ଯିବି ଆଉ। ଆମ ସାନ ଭାଇଙ୍କ ସହିତ ଆପଣଙ୍କର ସାନ ଭଉଣୀ ଯିବେ ତ ମୁଁ ତମ ସହିତ ଗଲେ ଆଉ ଆମ ଘର ଲୋକ ବି ମତେ କିଛି କହିବେନି ତେଣିକି ଆପଣଙ୍କ ସାନ ଭାଇ ଯାଆନ୍ତୁ କି ନଯାଆନ୍ତୁ।
ଆପଣଙ୍କର ଗୋଟେ କଥା ମନେ ଅଛି ନା ନାହିଁ ଆପଣ ଙ୍କର ଆପଣ ଆଜି ଏତେ ଖୁସି ହେଇଛନ୍ତି। କାଲି ସକାଳେ ଆପଣଙ୍କର ଯେତେବେଳେ ଛୁଆ ମାନଙ୍କର ସବୁ ବିଜ୍ଞାନ ପା ଦେଖା ହବ ଆପଣଙ୍କର ସେତେବେଳେ ଖଜା ବାହାରିବ। ହଉ ଛାଡ଼ନ୍ତୁ ଆପଣ କାଲି ବିଦ୍ୟାଳୟ ଯିବେ କି ଯିବେ ନାହିଁ?
ବୋଲି ମନେ ହିଁ ନଥିଲା।
ହଁ, ହେଲେ ତଥାପି ବି ଆପଣ ଏବେ ତିନି ଥର କଥା ହେଇକି ମୋ ସହିତ ତାପରେ ଯିବେ।
ହ ଆଉ ଯାଇ ବିି ପାରିବିନି। ମୋର ମନେ ନଥିଲା। ଆଉ ଆପଣ କହିଲେ, ଆପଣ ସେଇଠି ଯୋଉ ଯାଇଥିଲେ ସେଇଠି ଗୋଟେ ଆମେ ଗୋଟେ ଝିଅ ଟାକୁ ଦେଖିଥିଲି ସେ ଝିଅ ର ଡ୍ରେସ ଟା ବହୁତ ଭଲ ଦେଖାଉନଥିଲା।
ରୂପାର ବି ସେମିତିଆଉ ଗୋଟେ ନାଲିର ଫରକ ଅଛି ନାଲି ଫରକ ବୋଲି ହେଇକି ସମସ୍ତେ ବୁଲୁଛନ୍ତି। ଆଉ ସେ ଝିଅ ଟା ରୂପାଠୁ ତ ଶହେ ଗୁଣରେ ସୁନ୍ଦର ଦେଖା ହଉଥିଲା। ଆଉ ସେ ବହୁତ ସୁନ୍ଦର ଦେଖା ହଉଥିଲା। ରୂପା ତ ସେଇ ଭଳିଆ ଫ୍ରକ୍ ସହିତ ତଳେ ପ୍ୟାଣ୍ଟ ପିନ୍ଧେ ସେ ତ ପ୍ୟାଣ୍ଟ ପିନ୍ଧ ନଥିଲା ସେ- ବହୁତ କ୍ୟୁଟ ସ୍ବିଟ ଛୋଟ ପିଲାଙ୍କ ଭଳିଆ ଦିସୁଥିଲା।
ହଁ। ତାପରେ ସେ ଯଦି ତାଳେ ପ୍ୟାଣ୍ଟ ପିନ୍ଧିିନଥାନ୍ତା, ଆପଣଙ୍କ ବୋଉ ଆପଣ ସେଇଠି ରାସ୍ତା ତାପରେ ଝାଡ ମୁଠା ଧରିକି ଗୋଡେଇଥାନ୍ତେ।
ରୂପା କୁ କହିବେ ଏଥର ଷ୍ଟାଇଲିଆ ଡ୍ରେସ୍ ପିନ୍ଧିବା ପାଇଁ ତାକୁ ଚାକିରି କରିବାକୁଡିବ। ଚାକିରୀ କଲେ ତାକୁ ସିଏ ଯେତେବେଳେ ଷ୍ଟାଇଲିଆ ଛୋଟ ଛୋଟ ଡ୍ରେସ ପିନ୍ଧିକି ଯିବ। ଆ ସେ ଯେତେବେଳେ ରୂପାକୁ କହିବେ ସେ ଯେତେବେଳେ ଚାକିରି କରିବ ଷ୍ଟାଇଲିଆ ଡ୍ରେସ ବି ପିନ୍ଧିକି ଯିବ। ଯେତେବେଳେ ଷ୍ଟାଇଲିଆ ଛୋଟ ଛୋଟ ଡ୍ରେସ ବି ପିନ୍ଧିକି ଗଲେ ତାର ମାମା ତାକୁ କିଛି କହିବନି। ସେଥିପାଇଁ ପାଠ ପଢ଼ିବାକୁ ପଢିବ। ପାଠ ପଢ଼ିବାକୁ ହେଲେ ବନାରସ ହିନ୍ଦୁ ୟୁନିଭର୍ସିଟିରେ ପି ଜି ବଜେଇବାକୁ ପଡ଼ିବ। ନହେଲେ କେମିତି ହେଇପାରିବ। ଆଉ ସିଏ ଯଦି ବଜେଇବ ଆମେ ଟିକେ ଖୁସି, କ୍ରିଶ୍, ପୂଜା ସ୍ଵାତୀ, ଲିଜା, ଅଙ୍କିତା ଏମାନେ ସମସ୍ତ ତ ଆମେ ଟିକେ ବନାରସ ଯାଇକି ପୁରା ତର ହଁ ଖୁସି କହିସାରିଚି ନା। ଆଗତୁରା ଖୁସି କର ନାଁ ଟା କହିଦେଇ ଚି ହେଲେ ତୁ ବୁଲୁ ସାରେ ଆଉ ବୁଲୁ ସାରେ ଆଉ କାବେରୀ ଅ-ଆଣ୍ଟି ହଉଚି ଏଇଠିକି ଛାଡି ଦଉଚନ୍ତି ସିନା ବ୍ରହ୍ମେମେଶ୍ଵର ହେଲେ କ୍ ହଉଚି ଉତ୍ତରପ୍ରଦେଶ ବୁଲିବାକୁ ଛାଡିବେ କି ନାହିଁ କେ କେଜାଣି। ଉତ୍ତରପ୍ରଦେଶ ଆମ ଭାରତର ହଁ ଦୀପା ନାଁ ଟା ଶୁଣିଲେ ଛାଡିବେ। ଦେଖିବା ଆଉ କାହା ନାଁ ଟା କହିଥିଲେ ଦେଖିଆ ସେ କେମିତି ଛାଡିବେ?
ଯଦି ଛାଡିଦେଲେ ତାହେଲେ ତମେ ମତେ କଣ ଦବ କୁହ। ନଉ ଆଉ ଆମେ ଯଦି ଯିବା ଆମେ ଆଗ ପୁରୀଠୁ ଯଦି ବି କୋଉଠିକି ବୁଲିବାକୁ ଯିବା ଆମେ ବାହାରକୁ। ତାହେଲେ ଆମେ ଆଗ ପୁରୀ ଠୁ ହି ଯିବା।
ନାଇଁ ନାଇଁ ମୁଁ କହୁଚି ଆପଣଙ୍କୁ ଶୁଣନ୍ତୁ। ରୂପାକୁ କୁହନ୍ତୁ ସେ ଭଲ ପାଠ ପଢ଼ିବ। ଯେମିତିକି ସେ ସେଇଠି ଉତ୍ତର ପ୍ର୍ରଦେଶରେ ପଢିବାକୁ ଯିବ। ଯେମିତି କି ଆମେ ଉତ୍ତର ପ୍ରଦେଶ ପୁରା ବୁଲିକି ଆସି ବା ଯେମିତି ହେଲା ଅଯୋଧ୍ୟାର ରାମ ମନ୍ଦିର କାଶୀ କାଶୀର ବିଶ୍ଵନାଥ ମନ୍ଦିର ଆହୁରି ମଧ୍ୟ ବନାରସର ସବ ବୁ ଅ ଅଞ୍ଚଳ ବନାରସର ବହୁତ ଖାଇବା। ଆଜି ଆପଣ ବନାରସ ବିଷୟରେ ଯାଇଁକି ୟୁଟ୍ୟୁବ ରେ ଦେଖିବେ ତା ପରେ କହିବେ ମୁଁ ବନାରସିଯିବା ପାଇଁ କାହିଁକି ବାରମ୍ବାର କହିହଉଚି? ଆଉ ସେଠି ଥିବା ଚଉରାଳିଶ ଟି ଘାଟକୁ ବି ଆମେ ବୁଲିକି ଆସିବା। ଆଉ ସେଠି ଯୋଉଠି ହଉଥିଲା କୁମ୍ଭମେଳା ସେଇ ଅଞ୍ଚଳକୁ ବି ବୁଲିକି ଆସିବା। ଓ ଉତ୍ତରପ୍ରଦେଶ ଆମ ଭାରତର ସବୁଠାରୁ ବଡ଼ ରାଜ୍ୟ। ଯେହେତୁ ସେଟା ସବୁଠାରୁ ବଡ ରାଜ୍ୟ ସେଇ ଅଞ୍ଚଳରେ ରହିକି ପାଠ ପଢିବା ଦ୍ଵାରା। ଆମେ ସେଇ ଅଞ୍ଚଳର କୁ ଭଲ ଭାବରେ ବୁଲି ପାରିବା। ଆଉ ମଧ୍ୟ ରୂପା ଉତ୍ତର ଭାରତରେ ଉତ୍ତର ପ୍ର୍ରଦେଶରେ ପଢିଲେ ସେଠି ସବୁ ଅଛି ଯୋଉ ମାନେ ଉତ୍ତରାଖଣ୍ଡ ବି ବୁଲି ପାରିବ। ହିମାଚଳ ପ୍ରଦେଶ ବୁଲି ପାରିବ ଜାମ୍ମୁ କାଶ୍ମୀର ବି ବୁଲି ପାରିବ। ଆଉ ସିଏ ଶ୍ ସେଇ ସବୁ ଜାଗାକୁ ଥରେ ବୁଲିକି ଆସିଲେ ଆମ ଆମକୁ ବି ନେଇଯିବ ଆମେ ବି ମଧ୍ୟ ସେଠି ସେଠାରେ ବୁଲିକି ଆସିବୁ। ବୁଝିଗଲେ ତ? ଆପଣ ସେଥିପାଇଁ ରୂପାକୁ କୁହନ୍ତୁ ସିଏ ମନ ଧ୍ୟାନ ଦେଇକି ପାଠ ପଢୁ ବୋଲି। ଆଉ ଆପଣ ଖାଲି ହେଁ ହେଁ ଫେଁ ଫେଁ ହଉଛନ୍ତି। ଆପଣ ତିନି ଜଣ ଯାକ ବୋଧେ ତାହେଲେ ଉତ୍ତରପ୍ରଦେଶ ଯିବା ଇରାଦାରେ ନାହାଁନ୍ତି। ବ୍ରହ୍ମେମେଶ୍ୱର ଭାସ୍ ଶ୍ୱର ମଘେଶ୍ୱରରେ ହି ରହିଯିବା ଇରାଦରେ ଅଛନ୍ତି।
କିଏ କହିଲା ଆମ ଘର ପାଖରେ ଗୋଟେ କାଶୀ ବିଶ୍ୱନାଥ ବି ମନ୍ଦର ଅଛି। ଆପଣ କଣ ସେଇଟା ଜାଣିନାହାଁନ୍ତି ଯୋଉଟା କି ବି ଆମ ଜଗନ୍ନାଥ ଆଶ୍ରମରେ ରହିଚି। ଆପ୍ ଆପଣ ସେ କଥା ଛାଡନ୍ତୁ ଆମେ ଏଥରେ ଆମର ବହୁତ ସାରା ପଇସା ହେଲେ ଆମେ କେଦାରନାଥ ଯିବା। ଠିକ ଅଛି କେଦାରନାଥ ବଦ୍ରୀନାଥ ତା ପାଖାପାଖି ଯେତିକି ସବୁ ମନ୍ଦିର ଅଛି ସେଇଠି ଯିବା ଠିକ୍ ଅଛି।
କେଦାରନାଥ ବଦ୍ରିନାଥ ବିଷୟରେ କଣ ସୋସିଆଲ ମିଡିଆରେ ଦେଖିଥିଲୁ ବୋଧେ ଯା ଜଣାପଡୁଛି। ନହେଲେ ତୁ କେମିତି ଜାଣିବୁ? ସେଇଥିପାଇଁ ତ ରୂପା କହୁଛି ସେଇଗୁଡାକ ବି ସେଇ ଅଞ୍ଚଳଠୁ ପାଖ ହବ। ମାନେ ଉତ୍ତରପ୍ରଦେଶ ଠୁ ସେଗୁଡାକ ବି ପାଖ ହବ। ତ ସେଥିପାଇଁ ଆମେ ଟିକେ ଯାଆନ୍ତେ। ହେଲେ ରୂପା ତ ରାଜି ହଉ ନାହିଁ ଜମାକୁ ଯିବା ପାଇଁ। ସେଥିପାଇଁ ରୁପା କୁ ଆପଣ କୁହନ୍ତୁ ପାଠ ପଢିଲେ ଆମେ ଆମ ଆମେ ଟିକେ ଫ୍ରିଡମ ପାଇପାରିବା। ନହେଲେ ରୂପାର ଜୀବନ ଏମିତି ଚାରି କୋଠରୀ ଭିତରେ ହିଁ ସରିଯିବ।
ନାାଇ ନା ମୁଁ ତାଙ୍କୁ ମୋଟିଭେସନ ଦବା ପାଇଁ ଗୋଟେ ବଢିଆ ଜିନିଷ ଟ ଜାଣିବି ଯେମିତି କିି ଆପଣ ଆ ଯଉ ଉଠି ନଥିଲେ ଆପଣଙ୍କୁ ଯୋଉ କଥାଟା କହିଥିଲି। ଆଉ ତାଙ୍କୁ ବି ଏମିତି ଗୋଟେ ଜିନିଷ ଟା କହିବି ଯେ ସିଏ ଖାଲି କହିବେ କି! ମୁଁ ଉତ୍ତର ପ୍ର୍ରଦେଶ ରେ ପଢିବି ଆଉ ମୁଁ କହୁଛି କି ମୁଁ ଆଣ୍ଡାମାନ ରେ ପଢିବି।
ହ ଆପଣ ଆଗ ହଉଛି ଭୂଇଁରୁ ଟିକେ ଉଠ ଆକାଶରେ ଏତେ ପହଞ୍ଚନ୍ତୁନି ଆପଣ ଟିକିେ ଆଗ ଭୁଇଁରୁ ଉଠିକି ଚାଲିକି ଚାଲନ୍ତୁ ତାପରେ ଦେଖିବେ। ଆପଣ ତ ନିଜେ ସକାଳୁ ଛଅଟାରୁ ଉଠି ପାରୁନାହାନ୍ତି ମୋ ଭଉଣୀ କେତେବେଳେ ଆସିକି ଉଠେଇକି ଏତେ ପା କଥାଆ କହିବେ ଆଉ ମତେ ତୁ ଉଠିଆ କଥାୁନ୍ତୁ କାଲି ଯେହେତୁ ଆଣର ପରୀକ୍ଷାଛି ଆଣ ସଳ ଛଅଟାରୁ ଉଠିକିଛି କୋଶ୍ଚିନ୍ ପ୍ରିେୟାର କରିବେ। ଆଜି ଟିକେ ମୋ ସହିତ ଗପି ଦିଅନ୍ତୁ। କାଲି ସକାଳେ ଦୟକରି ମତେ ଡିଷ୍ଟର୍ବ କରିବନି କାରଣ ମୁଁ ସକା ଆଟା ବେଳ ଉଠିବାରଛି କାହିକି ମୁଁ ଆଜି ରାତିରେ ବହୁ କାମ କରିବାର ଅଛି। ବୁଝିଗଲେ ତ
ଓହୋ
ହ
ମୁଁ କହୁଥିଲି କି ଆପଣଙ୍କ ସହିତ ଆଉ କଥା ହବାର ମୋର ଇଚ୍ଛା ନାହିଁ। ଲାଷ୍ଟ ଟାଇମ ମୋର ଦାଇଲୋକ୍ କାଉ ଠିକ ଅଛି ମୁଁ ରଖୁଛି।